ହଁ କଣ କରୁଛୁ?
ଏଇଠି ବସିଛି ଆଉ ତମେ କଣ କରୁଛ?
ମୁଁ ଏଇଠି ବି ବସିଥିଲି ଆଉ ।
ଆଉ ଖିଆ ପିଆ ସରିଲାଣି?
ହଁ ଖାଇବା ତ ଛତୁଆ ଖାଇକି ଆସିଛି ଆଉ
ମୁଁ ବି ସେଇୟା ଖାଇଛି ଛତୁଆ।
ଓହୋ ହୋ ଆଉ କୁଆଡେ ବୁଲିବାକୁ ଯାଇନ ରଜରେ ଏଥର?
ନାଇଁ ରଜରେ ତ ଯାଇନୁ ଜାନୁଆରୀ ମାସରେ ଯାଇଥିଲୁ, କପିଳାସ ।
କପିଳାସ ଯାଇଥିଲ?
ହଁ ଯାଇଥିଲୁ ଏମିତି ବୁଲିକି ଆସିଲୁ ଆଉ ।
କୋଉ କୋଉ ଜାଗା ସବୁ ବୁଲିବାକୁ ଗଲ?
ଯାଇଥିଲୁ କପିଳାସ ଜୋରନ୍ଦା ଯୋଉ ଜୋରନ୍ଦା ମେଳା ହଏ। ସେଠିକି ଯାଇଥିଲୁ। ମହିମା ଆଲଗ ଗାଦି । ସେଠିକି ଯାଇଥିଲୁ ହୁଁ । ତ ବୁଲିକି ଆସିଲୁ, ଆ କପିଳାସ ପାହାଚ ଚଢିକିନା ଗଲୁ । ମନ୍ଦିରକୁ ଦର୍ଶନ କରିବାକୁ
ଅଛା ଆହୁରି ଗୋଟେ ବଢିଆ ଜାଗା ଥିଲା ।ସେଠି ସପ୍ତ ଶଯ୍ୟା ଯାଇନ।
ସପ୍ତ ଶଯ୍ୟା ଯାଇଥାନ୍ତୁ, ଆସିଲା ବେଳକୁ ବେଳ ବୁଡିଗଲା। ସେଉଠୁ ଆଉ ଯାଇପାରିଲୁନି ଆସିଲୁ ସେମି ଇଆଉ
ଓହୋ, ଆଉ ଗୋଟେ ଥିଲା ବି। ସାଇ ବାବାଙ୍କ ମନ୍ଦିର, କପିଳାସ ଯିବା ବାଟରେ ଗୋଟେ ମନ୍ଦିର ପଡେ ।ସେଠି ବି ବହୁତ ବଢିଆ ଅନ୍ନପ୍ରସାଦ ବିକ୍ରି ହୁଏ ।
ନାଇଁ ଆମେ ଜାଣିନି ଆମେ ଜାଣି ଜାଣିନୁ ଯାଇନୁ ସେଠି ।
ହଁ ସେଇଠି ଗୋଟେ ବହୁତ ସୁନ୍ଦର ମନ୍ଦିର ଟେ ଅଛି ।ସେ ପ୍ରସାଦ ବି ବଢିଆ ପ୍ରସାଦ ବି ମିଳେ, ଯାଇି ଖାଇପାରିବ। ଆଉ କେବେ ତାହଲେ ପୁଣି କେବେ ଯିବ ନେକ୍ସଟ?
ହଁ ଯିବୁ ମୁଁ ତ ଆଉ ଯିବିନି।
ହଁ।
ଆଉ ଯିଏ ଯେମିତି ଯିବେ ସମସ୍ତେ ଆଉ।
ଆଛା।
ମୁଁ ଏ ରୋଷେଇ ଆମର ପ ପୋଟଳ ତରକାରୀ ଡାଲି ଭଜା ଶାଗ ଭଜା ଏମିତି ଆଉ।
ଓହୋ ହୋ ବଢିଆ ଖାଇବା ଆଉ। ଆଜି ତ ଗୁରୁବାର। ଆମିଷ ନାହିଁ ଆଉ।
ଆଜି ମଙ୍ଗଳବାର।
ହୁଁ।
ଆମିଷ ତ ମୁଁ ତ ଖାଇନି ଆମିଷ ଆଉ ଯାହା ସମସ୍ତେ ଖାଆନ୍ତି।
ହୁଁ। ଆଉ ଖ ଖରା କେମିତି କଣ ହଉଛି ତମ ସେପଟେ।
ଖରା ତ ନାହିଁ ଦି ଦିନ ହେଲାଣି ବର୍ଷା ହଉଛି ମୁଁ ଟିଉସନ ଯାଇପାରୁନି ଦି ଦିନ ହେଲାଣି ବର୍ଷା ଲାଗି ରହିଛି।
ଆଚଛା ଆଚଛା ଆମର ଏପଟେ ସେମିତି କୋହଲିଆ ପାଗ କରିଛି ଆଉ।
ଓହଁ ଆମର ସେଇ ବର୍ଷା ହଉଛି ତ ସକାଳୁ ଟିକେ ଟିକେ ଟିକେ ଟିକେ ପୁଣି କେତେବେଳେ ଛାଡି ଯାଉଛି ଏମିତି ଆଉ।
ହଁ ବର୍ଷା ବି ନିହାତି ହବା ଦରକାର ଚାଷ ଧାନ ଚାଷ କରିବା ପାଇଁ ସମୟ ଆସିଗଲାଣି ନା? ଲୋକମାନେ ପୁଣି ବିହନ ବୁଣିବେ ପୁଣି ଧାନ ଚାଷ କାର୍ଯ୍ୟ ଆରମ୍ଭ କରିବେ ବର୍ଷା ନହେଲେ କେମତି କଣ ହବ। ତମ ସେପଟ କଣ ମୁଖ୍ୟ ଫସଲ । ଲ କଣ ତମର?
ଆମର ସେଇ ଧାନ ମୁଗ ବିରି।
ହୁଁ ହୁଁ ହୁଁ ଆଚ୍ଛା।
ତମର।
ହଁ ଆମର ବି ସେମିତି ହୁଏ ଧାନ ମୁଗ ବିରି ହୁଏ ତାପରେ ଫେସି ବି ହୁଏ ତାପରେ ଗୋଟେ ବଟ ବଟି ଡାଲି ଗୋଟେ ସେଇଟା ବି ହୁଏ। ଆଉ ଡାଳୁ। ବି ହୁଏ।
ଁ ଜିନ ଜିନ ନିି ସେ ବିଷୟରେ କିନ୍ତୁ? ତ ଆମର ଫେସି ଜଣେ ଜଣେ କରନ୍ତି ସମସ୍ତେ ନୁହଁ ଆମର ଆଗରୁ ହଉଥିଲା। ମୁଁ ଜେଜେ ଥିଲା ବେଳେ କରୁଥିଲେ। ଏବେ ଆଉ କ ନାହାନ୍ତି। ବାବା କରୁନାହାନ୍ତି ଖାଲି ମୁଗ ବିରି। ଧାନ ଆଉ ।
ହୁଁ ହୁଁ ଆଛା ଏବର୍ଷତ ମୁଗ ଅମଳ ବେଳକୁ ବର୍ଷା ବହୁତ ବର୍ଷା ହେଲା ଲୋକମାନାନଙ୍କର ନଷ୍ଟ ହେଇଯାଇଥିବ।
ହଁ ନଷ୍ଟ ଆମର ହେଇନି ଏତେଟା ବି ତଥାପି ହେଇଥିଲା ହେଲେ ଏତେଟା ହେଇନି ଲାଭ ଯେମିତି ବାହାରିବା କଥା ବାହାରି ଯାଇଛି।
ଆଚଛା ଆଚ୍ଛା। ହଉ ତାହେଲେ ଠିକ ଆଉ ଢେଙ୍କାନାଳ ଯୋଉ ବୁଲିବା ପାଇଁ ଯାଇଥିଲ କଣ ଗାଡି କରି ଯାଇଥିଲ ନା ବସ ରେ
ନାଇଁ ଗାଡି କରିଥିଲୁ। ଗାଡି କରି ଯାଇଥିଲୁ ମୁଁ। ତ ବାନ୍ତି କରିକ ଗଲି ଫାଷ୍ଟ ଗଲୁ ଆମେ କପିଳାସ ଯୋଉ କପିଳାସ ତ ନୁହେଁ ଧବଳେଶ୍ୱଵର ଆଗ ଗଲୁ କଟକରେ ଧବଳ ର କତ୍ରରୁୁ ମୁଁ ବାନ୍ତି କରି କରି ଗଲି ଏକାଥରେ କପିଳାସ ପାହାଚା ଚଢୁଥାଏ ବାନ୍ତି କରୁଥାଏ।
ଆଚ୍ଛା ଆଚ୍ଛା। କାଇଁ ଟାବଲେଟ ଖାଇ ନଥିଲ କି। ହ।
ଉଁ ଖାଇଥିଲି କିନ୍ତୁ ଖାଇଲେ ବି ମୋର ବାନ୍ତି ହୁଏ।
ଓହୋ।
ମୁଁ ଘରେ ରହିବାକୁ ଖାଲି ପସନ୍ଦ କରେ ଘରୁ ଭଲ। ଘରେ ରହିବାକୁ ମତେ ବହୁତ ପସନ୍ଦ ଘରୁ ବାହାରିଲା ମାନେ ମୋ ଖାଲି ଦେହ ବୁଲେଇବ ବାନ୍ତି ଉଠେଇବ ମତେ ଯିବା କଥା କହିଲା। ମାନେ ମୋର ଖାଲି ବାନ୍ତି ଉଠେଇ ଆ
ଓହୋ ଆଉ ତାହେଲେ ତମେ ଆଉ କୋଉଦିନ ଆସ ଶୁନା ଆମ ଏଇ ଘର ପାଖରେ ଗୋଟେ ଅଛି। ବହୁତ ସୁନ୍ଦର ଜାଗାଟେ ଭୋଜି କରିବା ପାଇଁ ବହୁତ ସୁନ୍ଦର ଗୋଟେ ଜଙ୍ଗଲ ଗୋଟେ ଅଛି ତମେ କେବେ ଆସ।
ହଁ ଯିବି କେତେବେଳେ ଆଉ।
ଘର ଲୋକଙ୍କୁ କି ସାଇଡ୍ ମାନଙ୍କୁ ଯାହାକୁ ନେଇକି ଆସ, ଆମେ ମିଶିକି ଗୋଟେ ଏଇଠି ଭୋଜି କରିବା। ବହୁତ୍ ସୁନ୍ଦର ପରିବେଶ।
ଏ ରବିବାରେ ଯିବି ଯଦି ହେଲା ଆଉ।
ହଁ ମତେ ଫୋନ କରିବ ଆସିବା ପୂର୍ବରୁ, ଆଉ କଣ କଣ ଆଇଟମ କରିବା କହୁନ?
ମୁଁ ତ ସାଧା ଖାଇବି ଆଇଁଷ ଖାଇବିନି। ଆ ଯାହା ଖାଇବା ଅମ୍।
ସାଧାରେ ତମେ କଣ ଭଲ ପାଅ କୁହ, ଆମେ କରିବା।
ସାଧାରେ କଣ ମୋର ଏଇ ପନିରି ନହେଲେ ମସରୁମ।
ହଁ ଛତୁ ପନିର ଗୋଟେ କରିବା, ଡାଲିଟେ କରିବା ଭଜା।
ପାମ୍ପଡ ହଁ।
ତାହା କରିବା ଆମିଶ ଯିଏ ଖାଇବେ ଆମିଶ ଯିଏ ଖାଇବେ ତାଙ୍କ ପାଇଁ କଣ ଚିକେନ, ମଟନ, ମାଛ କି ଚିଙ୍ଗୁଡ଼ି ଯିଏ ଯାହା କହିବେ ସମସ୍ତଙ୍କୁ ପଚାରିକି କରିବା ଆଉ। ବଢିଆ। ସୁନ୍ଦର ଜାଗାଟେ ଅଛି ବହୁତ ସୁନ୍ଦର। ଜାଗାଟେ ଜଙ୍ଗଲ ଅଛି। ତାପରେ ଆଉ ଗୋଟେ ଜାଗା ବି ଅଛି ସମୁଦ୍ରକୂଳ ପାଖରେ ଝାଉଁବଣ ସେଠି ବି ସମସ୍ତେ ଯାଇକି ଭୋଜି କରୁଛନ୍ତି। ତମେ ଚାହିଁଲେ ଭୋଜି ସେଇଠି ରୋଷେଇ । କରିପାରିବା ଯଦି ଆମେ ରୋଷେଇ ନ କରିବା ତାହେଲେ ସବୁ ଖାଇବା ମାନେ କିଣିକି ନେଇଯିବା। ଆମେ ସେଇଠି ବସିକି ମିଶିକି ଖାଇବା ଆଉ ସମୁଦ୍ରକୂଳ ବି ଟିକେ ବୁଲାବୁଲି କରିବା। ସେଠି ବି ବହୁତ ସୁନ୍ଦର ସୁନ୍ଦର ମନ୍ଦିର ଅଛି ହନୁମାନଙ୍କ। ଗ ଶିବଙ୍କ ମନ୍ଦିର ସେଠି ବୁଲାବୁଲି କରିବା ଆସିବା ଆଉ।
ହଁ ହଉ ଯିବା ଆଉ।
ହୁଁ। ବର୍ଷା ଟିକେ କମିଯାଉ। ବର୍ଷା ଯୋଉଦିନ ନହବ । ଥିବ କୋହଲିଆ ପାଗ ହେଇଥିବ, କାରଣ ଏ ଖରାରେ ତ କୁଆଡେ ବାହାରି ହିଁ ହଉନି।
ହଁ ଏଥରକ ବର୍ଷା କମୁ। ଆଉ ମୁଁ ଯିବି ଆଉ। ଯିବି ମୁଁ ଯିବା ଆଗରୁ କହି ହିବି ।
ହଁ।
କହିବି ଯିବ୍ ବି ତ ବୁଲିକି ଆସିବା।
ହଁ ସେଇଭଳିଆ କହିଲେ ଆମେ ଯଦି ଅଧିକ ଲୋକ ହେବେ ଆମ ସାଙ୍ଗମାନେ, ତମ ଘରଲୋକ, ଆମ ଘରଲୋକ, ତ ସମସ୍ତଙ୍କ ଆମ ଘର ପାଖରେ ଯିଏ ସମସ୍ତେ ବାହାରିବେ ଯଦି ଆମର ଗାଡିରେ ଜାଗା ନହେବେ ତା ଲ ତାହେଲେ ଆମେ ଗୋଟେ ବଡ । ବଡ଼ ଗାଡି କରିବା ସମସ୍ତେ ମିଶିକି ଗୋଟେ ବସରେ ଆମେ ସମସ୍ତେ ଯିବା। ତାପରେ ରୋଷେଇ ସରଞ୍ଜାମ ସ ସବୁ ନେଇଯିବା କାରଣ ସେଠି ତ କିଛି ମସଲା ବାଟିବା ପାଇଁ ସୁବିଧା ନାହିଁ ମସଲା ବାଟିକି ନବାକୁ ପଡିବ। ତାପରେ ହାଣ୍ଡି କଢେଇ ସବୁ ବସ ରେ ନେଇକି ଯିବାକୁ ପଡିବ ଯଦି ଆମେ ରୋଷେଇ ମିଶିକି ନ କରିପାରିବା ତାହେଲେ ଗୋଟେ ରୋଷେଇଆ ବି ନବାକୁ ପଡିବ ସେ ରୋଷେଇ କରିବ ଆମେ ସବୁ ସମୁଦ୍ର କୂଳରେ ବୁଲିବା। ତାପରେ ରୋଷେଇ ସରିଲା ବେଳକୁ ଆମେ ସମସ୍ତେ ଖାଇବା।
ହଁ ସେଇଆ କରିବା ଆଉ।
ହଁ ସେଥିପାଇଁ ସମସ୍ତଙ୍କୁ ପଚାରିକି ମତେ କହିବ ଜଣେଇବ ଘରେ ପଚାରିକି କହିବ ଆମେ ସବୁ ଯିବା ଆଉ। ହଁ ହଁ ସେଠି ବା ପ୍ରତିବର୍ଷ ସମସ୍ତେ ରଜ ସମୟରେ ତାପରେ ଡିସେମ୍ବର ମାସରେ ନୂଆ ବର୍ଷ ପୂର୍ବରୁ ବହୁତ ଭିଡ ହୁଏ ବହୁତ ସୁନ୍ଦର ସୁନ୍ଦର ଜାଗା ବି ଅଛି। ଆମେ ଚାହିଁଲେ ବି ଯାଇପାରିବା ଆମେ ତ ସବୁ ଢେଙ୍କାନାଳ ସାଇଡ ଯାଇଛ ଏପଟକୁ ଟିକେ ଆସ ଥରେ ବୁଲିକି ଯିବ ବହୁତ ବହୁତ ବଢିଆ ଜାଗା ଅଛି।
ହଉ ଯିବି ଆଉ ମୋର ବହୁତ ଇଛା ଅଛି ପୁରୀ ଟିକେ ଯିବାକୁ।
ଆଚ୍ଛା ।
ଆଉ ପୁରୀ ଯାଇନି କେବେଠୁ ଯାଇନି ଆସି ଚାରି ବର୍ଷ ହେଇଗଲାଣି ପାଞ୍ଚ ବର୍ଷ ହେଇଗଲାଣି।
ନାଇଁ ମୁଁ ଗତ ବର୍ଷ ଯାଇଥିଲୁ ଆମେ ଆମେ ଯାଇଥିଲୁ । ସୁନାବେଶ ଦିନ । ପୁରା ଦିଟା ବେଳେ ବାହାରିଲୁ ଆମେ । ଖାଇ ପିଇକି ଦିଟା ବେଳେ ବାହାରିଲୁ ପୁରା ରାତି ସାଢେ ଗୋଟେ ଦିଟା ପର୍ଯ୍ୟନ୍ତ ଦର୍ଶନ ହେଲା ବହୁତ ସୁନ୍ଦର ବର୍ଷା ବି ହଉଥାଏ ବହୁତ ଜୋର, ସମସ୍ତେ ଗାଁ ରେ ସାଙ୍ଗମାନେ ସମସ୍ତେ ମିଶିକି ଯାଇଥିଲୁ ବହୁତ ମସ୍ତି ବି ହେଲା ଭଗବାନଙ୍କୁ ଦର୍ଶନ କରିକି ଆସିଲୁ ଆଉ, ହଁ ଏବେ ଚାଲ ଯିବ ଯଦି ଏବେଠୁ ଚାଲ ଦେବସ୍ନାନ ପୂର୍ଣ୍ଣିମା ଭିତରେ ତମେ ପଳା । ତାପରେ ଠାକୁର ଅଣସର ଘରେ ରହିବେ ନା ଆଉ ଦର୍ଶନ ହେଇପାରିବେନି।
କିନ୍ତୁ ଅଣସର ଅଣସର ଘରେ ଯିବାଟା ହିଁ ଭଲ। ଠାକୁରଙ୍କୁ ସିନା ଦେଖି ଦେଖିପାରିବାନି ଠାକୁର ଆମ ଖରାବେଳେ ଖରାପ ବେଳେ ବସୁ ରହୁଛନ୍ତି ଆମେ ଯେତେବେଳେ ଡାକିଲେ ଶୁଣୁଛନ୍ତି। ଆଉ ଅଣସର ଘରେ ରହିଲା ବେଳେ ସେଇଟା ହଉଛି ଠାକୁରଙ୍କର ଖରାପ ସମୟ। ସେତେବେଳେ ଆମେ ଟିକେ ଗଲେ ଆମେ ତାଙ୍କ କତିରେ ଠିଆ ହବା।
ହୁଁ ବିପଦ ସମୟରେ ଛିଡା ହବ।
ବିପଦ ସମୟରେ ଆମେ ଆମେ ସିନା ଠିଆ ହେଇ ପାରିବାନି ହେଲେ ତାଙ୍କ କତିକି ତ ଯାଇପାରିବା ତାଙ୍କୁ ତ ଦେଖିପାରିବା।
ହୁଁ ହୁଁ ହୁଁ। ହଁ ତାହେଲେ ଠିକ ଅଛି।
ସିଏ ଆମକୁ ସବୁବେଳେ ରକ୍ଷା କରୁଛନ୍ତି ଆମେ ଗୋଟେ ଥର ତ ତାଙ୍କ କତିକି ଫଳ ଏରିକା ନେଇକି ଯିବା ଥରେ ଦେଖିବା କି ପ୍ରଭୁ କେମିତି ଅଛନ୍ତି। ସେତେବେଳେ ଯିବାଟା ବି ଠିକ। ଆଉ ଏଇଆ ଆମେ ତ ସବୁବେଳେ ଯାଇ ସବୁବେଳେ ଯାଇପାରୁଥିବେ ସିଏ ଗଲେ ଅଣସରହ ବେଳେ ବି ଯାଇକିନା ଦେଖ ରକ୍ଷା କରିକି ଆସିପାରିବେ ଆମେ ଯେହେତୁ ଯାଉଚେ। ତିନି ବର୍ଷ ଚାରି ବର୍ଷକୁ ଥରେ ଯାଉଛେ ତ ଥରେ ଯିବା ଯେତେବେଳେ ଦେଖିବା ଭଲ କି ଦେଖିବା ଠାକୁରଙ୍କୁ ଦର୍ଶନ କରିବା ଆସିବା।
ହୁଁ ନାଇଁ ମୁଁ ବର୍ଷକୁ ପ୍ରାୟ ଦୁଇ ତିନି ଥରରୁ ଅଧିକ ଯାଇପାରୁଛି। ସୁନାବେେଶରେ ଯାଉ ରଥଯାତ୍ରାରେ ଭିଡ ବି ହୁଏ। ତାପରେ ଅଲଗା ସ ସମୟରେ ବି ଯାଉଛି ଯେତେବେଳେ ଇଛା ହଉଛି ଯିବା ସାଙ୍ଗେ ସାଙ୍ଗେ ବସି ଯେ ମାନ ଇଚ୍ଛା ହେବ ଆମେ ବାହାରିକି ଯିବୁ କିଛି ନାହିଁ କୁଆଡ଼େ ବି ବୁଲିବାର ନାହିଁ ଭଗବାନଙ୍କୁ ଦର୍ଶନ କରି ଆନନ୍ଦ ବଜାରରେ ମହାପ୍ରସାଦ ଖାଇକି ପୁଣି ଆସିଲୁ ଆଉ।
ହଉ ତମ ସାଙ୍ଗରେ କ ଖାଇକି ବି ବହୁତ ଭଲ ଲାଗିଲା।
ହୁଁ। ହଉ ଭୋଜି କଥା ଟା ମନରେ ରଖିଥିବ। କଣ ଭ ବ କେତେବେଳେ ତମେ କହିବ ସେଇ ହିସାବରେ ଆଗରୁ ସମସ୍ତଙ୍କୁ ସବୁ ବ୍ୟବସ୍ଥା କରିବାକୁ ପଡିବ ସେମିତି ତ ହଠାତ୍ ଆମେ କିଛି କରିପାରିବାନି ସବୁ ଜିନିଷ ଯୋଗାଡ କରିକି ରଖିବାକୁ ପଡିବ ସମସ୍ତଙ୍କ ମତାମତ ନେଇ ମତେ ଜଣେଇବ।
ହଉ ଆଉ।
ଆମକୁ କିଛି କରିବାକୁ ପଡିବନି ମୁଁ ଏପଟେ ସବୁ ବ୍ୟବସ୍ଥା କରିଦେବି ତମେ ଖାଲି ଆସି ପହଞ୍ଚିବା ଦରକାର। ସମସ୍ତଙ୍କୁ ଆଣି ପହଞ୍ଚିବ? ଆମର ଠିକ ସକାଳ ଆଠଟା ଭିତରେ ପହଞ୍ଚି ଗଲେ ଆମେ ଏଠୁ